ହାଲୋ ହଁ।
ହାଲୋ।
ହେ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଭାଇ କଣ କରୁଛ?
ଏଇ ଏବେ ଶୋଇଥିଲି ଆଉ ଉଠିଲି ଏବେ କୁହନ୍ତୁ।
ଆଚ୍ଛା କଣ ଖାଇଛ କଣ?
ହୁଁ ହୋଉ ଇବା ଏବେ ଉଠିଲି।
ଆଚ୍ଛା ଆଚ୍ଛା।
ଆପଣ କଣ କରୁଛନ୍ତି?
ନାଇଁ କିଛି ନାଇଁ ମୁଁ ହେଲେ ବସିଛି ଘରେ ଆଉ ସକାଳ ଭଜନ ସାରିକି ବସିଛି ଆଉ।
ସେ ଆପଣ ଉଠି ପଡ଼ିଲେ।
କଣ କହିଲେ।
ଜଲଦି ଆପଣ ଉଠି ପଡୁଛନ୍ତି ନାଇଁ କି।
ହଁ ମୋର ଆମ ଆମ ଘରେ ଟିକେ ଜଲଦି ଉଠନ୍ତ ତ ମୁଁ ବି ଜଲ୍ଦି ଆଗେ ଉଠିଯାଏ ଆଉ
ପାଣିପାଗ କେମିତି ଅଛି ସେପଟେ
ତ ଭାଇ ବହୁତ ଖରା ହଉଛି ପାଣି ପାଗ ଆଉ କଣ ଭାଇ
ଖରା ହଉଛି ଅଧିକା।
ଆଷଢ଼ ମାସ ପାଖେଇ ଆସିଲାଣି ପୁରା ବର୍ଷା ହେଇନି କି ଆାରେ।
ବର୍ଷାର
ଆଚ୍ଛା ଆଚ୍ଛା।
ହ୍ୟାଲୋ।
ହଁ ଭାଇ ଶୁଭୁଛି କହୁନାହାନ୍ତି।
କୋଉଠୁ କହୁଥିଲେ ଆପଣ?
ଇ ଏଇଠି ରହୁଛି ଭୁବନେଶ୍ୱରରେ ବୁଝିଲେ କି ବୁଲାବୁଲି କରିବା ପାଇଁ ସାଙ୍ଗ ମାନଙ୍କ ସହିତ ଆସିଛି।
ଆଚ୍ଛା ପରିବାର ସହିତ ରହୁଛନ୍ତି ନା ହଷ୍ଟେଲ୍ରେ ରହୁଛନ୍ତି।
ଏମିତି ସାଙ୍ଗମାନଙ୍କ ସହିତ ରହୁଛି ଆଉ।
ଆଚ୍ଛା ଆଉ ଘରେ ସବୁ ସମସ୍ତେ ଭଲ ଅଛନ୍ତି ପରିବାର।
ଆଜ୍ଞା ଭାଇ ବହୁତ ବଢିଆ ଅଛନ୍ତି।
ସେଠି ରହୁଛନ୍ତି କହିଲେ କଣ କାମ କରୁଛନ୍ତି ନା କଣ?
ଭାଇ ଭାଇ କିଛି କାମ ନାହିଁ। ଆସିଥିଲି ଏଠି ରହିଛିି କଣ କରିବି ବୋଲି ଭାବୁଛି।
ହଁ ହ୍ୟାଲୋ।
ଆପଣ କଣ କରୁଛନ୍ତି।
ମୁଁ ଗଲେ ଏ ଗାଁ ରେ ଅଛି ପଢାପଢି ସରିଲା ତ ଏବେ ଘରେ ଏଗା ରହୁଛି ଆଉ। ଘର କାମରେ କିଛି ସହଯୋଗ କରିଦଉଛି।
ମୁଁ ବି ଭାଇ ସେମିତି
କେତେ ବର୍ଷ ହେଲାଣି ରହୁଛନ୍ତି ସେପଟେ?
ଭାଇ ଏବେ ଆସିଚି ପା ସାଙ୍ଗ ମାନେ ରହୁଚନ୍ତି। ତ
ଆଚ୍ଛା ବୁଲାବୁଲି କରିବା ପାଇଁ ଯାଇଚନ୍ତି ନା କଣ?
ହଁ ଭାଇ ବୁଲାବୁଲି କରିବାପାଇଁ ଆସିଛି। ଭାବୁଚି ଯିବି ବାହାରକୁ ପୁରୀ ଟିକେ ବୁଲାବୁଲି କରି ଆସିବି।
ହଁ। ହଁ ପୁରୀ ଯାଆନ୍ତୁ ବୁଲାବୁଲି କରି ଆସନ୍ତୁ ଯଦି ଜଗାର ଡୋରି ଲାଗିଛି ବଲେ ଭଲସେ ଦର୍ଶନ ହବ ଆଉ।
ହଁ ହଁ କରିବା
କଣ ରଥଯାତ୍ରା ପାଇଁ ଯାଇଚନ୍ତି ନା କଣ?
ନାଇଁ ଭାବୁଚି ତ ଯିବି କହିକି। ଆଜି ଆଜି ତ ରବିବାର। ଉଠିଲା ବେଳୁ ସକାଳୁ
ଆଜ୍ଞା।
ଆଉ ଆପଣ କୁଆଡେ ଯିବେ ଆଜି?
ଆମର ନାଇଁ ଆଜି ଯେ ସଣ୍ଡେଟା ତ ଘରେ ଏକା ରହିକି ଶୋଇବା କଥା ଆଉ। ସେମିତି ତ ଆମେ କୁଆଡେ ଏତେ ଯାଉନୁ ନା। ସାଙ୍ଗସାଥି ଯାହା ହେଲେ କି ଯଦି କୁଆଡେ ଯିବା କହିଲେ ଏଗା ବାହାରେ ବୁଲାବୁଲି କରିକି ଆସୁ। ନହେଲେ ନାଇଁ ଘରେ ଏକା ରହୁ। ଆଉ ସାଙ୍ଗ ସା ଏ ସାଙ୍ଗ ସାଥି ନହେଲେ ଜଣେ ଏକା କୁଆଡେ ଯିବାକୁ ଭଲ ଲାଗେନି ନା ତ ସାଙ୍ଗସାଥି ଥିଲେ ମଜାମସ୍ତି ହୁଏ। ତ ଭଲ ଲାଗେ।
ତ ଗାଁରେ ଏବେ ଇଏ ମାନେ ବାହାରକୁ ସବୁ ପଳେଇଲେ ମୋର ସାଙ୍ଗମାନେ ବୁଝିଲେ କି।
ହଁ।
ମୁଁ ଏକା ରହିଗଲି ସେଥିପାଇଁ କଣ କରିବି କହିବି କୁହୁଳା ଆସିଲି ଆଉ ବୁଲାବୁଲି କରିବା ପାଇଁ ସାଙ୍ଗ ମାନଙ୍କ ସହିତ ଆଉ।
ହଁ। ହଁ ସେମିତି ଏକା ତ ଆଉ ସାଙ୍ଗସାଥି ଥିଲେ ଏକା ଜୀବନ ଟା ଟିକେ ଭଲ ଲାଗେ। ନହେଲେ ଏକଲା ଥିଲେ ବହୁତ ଦୁଃଖ ଲାଗେ।
ସାଙ୍ଗସାଥି ପାଖରେ ଥିଲେ ଦୁଃଖ କେ-କେତେବେଳେ ଆସେ କେତେବେଳେ ଯାଏ କିଛି ଜଣା ପଡିନି ଆଜ୍ଞା।
ହଁ ଭାଇ। ଆପଣଙ୍କର କୋଉଠି ଆପଣ ରହୁଚନ୍ତି ଗାଁରେ? ବୁଝିଲେ କି ଏ ଆପଣଙ୍କର ଘର ସେଠି ଭଲ ଜାଗା କଣ ଅଛି କହିଲେ ବୁଲିବା ପାଇଁ?
ଆମ ପଟେ ଦାରିଙ୍ଗବାଡି ଯିବେ ବଲେ ସେପଟ ଭଲ ଜାଗା। ଦାରିଙ୍ଗବାଡ଼ି ଯିବେ। ସେ ସେପଟେ ଏ କହିଲେ କଣ କି ଦାରିଙ୍ଗବାଡ଼ିଟା ହଉଚି ଆମର ଓଡ଼ିଶାର ସେକେଣ୍ଡ କାଶ୍ମୀରଟା। ତ ସେପଟେ ଥଣ୍ଡା ଦିନରେ ଅଧିକା ଥଣ୍ଡା ପଡ଼େ ଆଉ ବେଳେବେଳେ ବରଫ ବି ପଡ଼େ।
ଖରା ଦିନେ ଜମା, ଖରା ଦିନେ ଜମା ବି ଜଣା ପଡେନି କି ଖରା ହଉଚି ସେଠି କହିକି।
ହଁ ଖରା ଦିନରେ ମାନେ ଆପଣଙ୍କୁ ଜଣା ପଡିବନି ଯେ ସେପଟେ ନାଇଁ ଗରମ ହଉଚି ଏତେ କହିକି। ସେପଟେ ମାନେ ନର୍ମାଲ ରହେ ପା ପାଣିପାଗ ଆଉ। ଯାହା ଥ-ଶୀତ ଶୀତ ଦିନରେ ବହୁତ ଥଣ୍ଡା ହୁଏ ତ। ବେଳେ ବଳେ ବରଫ ବି ପଡ଼େ। ତ ଯଦି ସେପଟେ ବୁଲିଯିବାର ପ୍ଲାନ୍ କରୁଛନ୍ତି କହିଲେ ଶୀତ ଦିନରେ ଯିବେ। ସେପଟେ ଝାଉଁ ବଣ ଅଛି ସେପଟେ ବୁଲାବୁଲି କରିବେ। ଆଉ କଣ କି ମଣ୍ଡା ସରୁ ଅଛି। ହିଲ୍ ଭିୟୁ ପଏଣ୍ଟ ଅଛି। ଆଉ ଦେଖିବାକୁ ଗଲେ ପାର୍କ ବି ସେଠି ଅଛି ଦି ା ଦିଟା ପାର୍କ ଅଛି ଗୋଟେ ବଟ ପାର୍କ ଅ ଆଉ ଗୋଟେ ତା ସାମ୍ନାରେ ଗୋଟେ ପାର୍କ ଅଛି ସେପଟେ ବୁଲାୁଲି କରିବେ। ଆଉ ଗୋଟେ କଫି ବଗିଚା ଗୋଟେ ଅଛି, ତ ବୁଲିବା ପାଇଁ ସେପଟେ ଜାଗା ଅଭାବ ନାହିଁ, ଯଦି ନିଜେ ସାଙ୍ଗସାଥିରେ ଆସୁଛନ୍ତି କହିଲେ ନିଜେ ରୋଷେଇ କରିକି ସେଇଠି ଖାଇବାର ବି ସୁବିଧା ଅଛି ଆଉ ଯଦି ନାଇଁ କିଛି ଅସୁବିଧା ଅଛି ରୋଷେଇ କରିପାରିବେ ନାହିଁ କହିଲେ ସେଠେ ମଣ୍ଡାସ୍ୱରରେ କାଫେ ଅଛି ସେଠେ ନିଜେ ଖାଇକି ଆରାମ ସେ ଜାଗା ବୁଲିକି ଯାଇପାରିବେ। କିଛି ଅସୁବିଧା ନାହିଁ।
ମୁଁର ତ ସେପଟେ ସାଙ୍ଗମାନୋନେ ଅଛନ୍ତି ବୁଝିଲି କି
ହଁ
ମୁ ନାଇଁାଇ ମୁଁ ଯାଇନି କିନ୍ତୁ ଆମେ ରହୁଛୁ ମିଶିକି ରହୁଛୁ ସାଙ୍ଗମାନୋ ଆପଣଙ୍କ ଏରିଆ ର ସବୁ ଲୋକ
ଆଚ୍ଛା ଆଚ୍ଛା
ହୁଁ
ହଁ ତାହେଲେ ତ ସେମାନେ କହୁଥିବେ ନାଇ କେତେ ଭଲ ଜାଗା ବୋଲି।
ହଁମାଇ ବୁଝିଲେ କି ସାଙ୍ଗ ମାନଙ୍କର
ରାଇକିଆ ତାହେଲେ ଉଦୟଗିରି ଗୋଟେ ଜାଣିଥିବେ ମୁକୁଳିଙ୍ଗିଆ ବୋଲି ଜାଗା ଗୋଟେ
ହଁ ମୁ ମୁମଆ ସେ ମୁଗୁଡା ଘର ପାଖରେ
ହଁ ସେଟା ଗୋଟେ ହିଲ୍ ଭ ପଏଣ୍ଟ ଅଛି ସେପଟେ ଆଉ ମଜା ଜାଗା ସେଇଟା ଗୋଟେ ମାନେ ପ୍ରକୃତିର ସୌନ୍ଦର୍ଯ୍ୟ ପାଇବା ପାଇଁ ହେଲେ ସେମିତିଆ ଜାଗାକୁ ଯିବେ ଆଉ।
ଆମର ଏବଟେ ଅଛି ବୁଝିଲେ କି ଆମର ଖାଲି ସମୁଦ୍ର
ହଁ
ଆସିବେ କେତେବେଳ ଆସିବେ ଯଦି ତ ମୁଁ ବୁଲେଇ ନେବି ହୁମା ଆମର।
ନିଶ୍ଚିତ ନିଶ୍ଚିତ ସେପଟେ ଆଉ କୋଉଟା ଭଲ ଜାଗା ଅଛି?
ହଁ
ଆର ନାରାୟଣୀ ମନ୍ଦିର ଅଛନ୍ତି
ହଁ
ହୁଁ
ତମର ଏଇ ଯୋଉ ବସଷ୍ଟାଣ୍ଡରୁ କେତେ ଦୁର ହେବ?
କଣ କହିଲେ?
ବସଷ୍ଟାଣ୍ଡଠୁ କେତେ ପଚାଶ କମିବ
ଆଚ୍ଛା ତାହେଲେ ଗଲେ କି ନିଶ୍ଚିତ କହିବି ଆଉ, ଆପଣଙ୍କ ସହିତ ଭୁଲିଯିବା ଆଉ
ଭାଇ ହ ହଁ ହ ଆପଣ ଆସିବେ ଆପଣଙ୍କ ସାଙ୍ଗମାନଙ୍କୁ ବି ନେଇକି ଆସିବେ
ହଁ ନିଶ୍ଚିତ ଆଉ ଏତେ ଦୂର ଯାଉଛି ଗଲେ ଜଣେ ତ ଯାଇହବନି ନା ସାଙ୍ଗସାଥି ନେଇକି ଆଜ୍ଞା ନିଶ୍ଚିତ ନିଶ୍ଚିତ ଯିବି
ହମ ହ ଆମର ଏଇ ଆମର ସେଠି ଧବଳେଶ୍ୱର ମନ୍ଦିର ଅଛି ଦେଖିଲେ କୀ ଆଚ୍ଛା ତାପରେ ତାରାତାରିଣୀ ମନ୍ଦିର ଅଛି
ହଁ।
ବହୁତଗୁଡ଼ା ପ୍ଲେସ୍ ଅଛି। ଆପଣ ଆସନ୍ତୁ, ଦେଖିଦେବି।
ହଁ, ମୁଁ ଯାଆ-ଆ, ସେ ସବୁ କଣ କି ଚଳଚ୍ଚିତ୍ରରେ ଦେଖ୍ ଦେଖିଛି। ଆଉ ଯାହା ଲୋକମାନଙ୍କ ଅ-ର କଥାରୁ ଶୁଣିଛି। ହେଲେ ସେସବୁ କେବେ ଯାଗା ଏତେ ବୁଲିନି।
ତା-ତାପରେ ଆମର ସେଇଠି ଋଷିକୂଲ୍ୟା ନଦୀ ଅଛି, ଆପଣ ଜାଣିଥିବେ। ତାରାତାରିଣୀଙ୍କ ମନ୍ଦିର ପାଖରେ ହିଁ ଋଷିକୁଲ୍ୟା ନଦୀ।
ଆଜ୍ଞା।
ନିଶ୍ଚିତ ଯଦି ମୋର କଣ କି-ଇ ଇ ସୁବିଧା ହେଲା ଗଲେ। ମୁଁ ନିଶ୍ଚିିତ ସେସବୁ ଯାଗା ବୁଲିକି ଆସିବି ଆଉ। ଆଉ ଆପଣଙ୍କ ସହିତ, ବୁଲିବାକୁ ତ ମତେ ବହୁତ ଭଲ ଲାଗିବ।
ହୁଁ ହୁଁ ଆମେ ଆମର ହଁ କୋଉଠି କହିଲେ? ଏ ଖଲିକୋଟ ରାଜନୀବାସ।
ଆଜ୍ଞା।
ଆସନ୍ତୁ। ଆମର କଲେଜ ବୁଲେଇନେବି।
ଆଚ୍ଛା।
ବହୁତ ବହୁତ ପୁରୁଣା ଜିନିଷ ଗୁଡା ଅଛି।
ରାଜା। ଲୋକମାନଙ୍କର ବିକ୍ରି କରିଲା। ଆମର ପୁରୁଣା ଲୋକ।
ହଁ।
ଆପଣ ଆସନ୍ତୁ କିଛିଦିନ ପାଇଁ ନେଇକି ଯିବି। ଆପଣ ସାଙ୍ଗ ବି ଆସନ୍ତୁ ବୁଝିଲେ କି? ଇଏସେ ହୁଁ।
ହଁ, ଦେଖୁଛି ଏବେ ତ ଆଷାଢ ମାସ ଅଛି। ପାଣିପାଗରେ ଟିକେ ଠିକ୍ ରହୁନି। ତ ମୁଁ ଖରାପାଗ ଟିକେ ଦେଖିକି ଯିବି ଆଉ। କାହିଁକି ନା ବର୍ଷା ପାଗରେ ଏବେ ବାହରକୁ ବୁଲି ହବନି, କି କୁଆଡେ ଯାଇହବନି? ବହୁତ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ। ତ, ମୁଁ ସୁବିଧା ଦେଖିକି ଗଲେ। ଆପଣଙ୍କୁ ଜଣେଇବି ଆଉ।
ହଁ ହଁ ଦେଖିବେ, ଆମର ସେଇଟା ଗୋଟେ ଅଛି-ଇ। ଜଙ୍ଗଲ ମଧ୍ୟରୁ ପାଣି ଆସୁଛି। ବୁଝିଲେ କି
ଆଜ୍ଞା, କୋଉଁଠି ଏଇଟା ନାଁ କଣ କହିଲେ?
ଆମର-ଅ-ଅ
ଠିକ୍ ଅଛି। ସେପଟେ ବୁଲିଯିବା ଆଉଁ। ଯଦି ଯିବା ବଲେ, ଦି ତିନି ଦିନ ରହିକି। ଆରାମସେ ସବୁ ଜାଗା ବୁଲିକି ଆସିବା ଆଉ।
ଆପଣ ଆସି, ଆପଣଙ୍କ ସାଙ୍ଗ ମାନଙ୍କୁ ବି ନେଇକି ଆସିବେ। ବୁଝିଲେ?
ଠିକ୍ ଅଛି। ମୁଁ ସାଙ୍ଗମାନଙ୍କୁ ଜଣଉଛି। ଯଦି ସେମାନଙ୍କ ମତାବତ ହଁ ହେଲା ବୋଲି ତ ନିଶ୍ଚିନ୍ତ। ତ ଆମେ ବାହାରିବୁ।
ଠିକ୍ ଅଛି ଭାଇ ତେବେ। ଧନ୍ୟବାଦ ଭାଇ ଧନ୍ୟବାଦ।
ଧନ୍ୟବାଦ।